ହ୍ୟାଲୋ।
ହଁ।
ମ୍ୟାଡମ, କଣ ଖବର?
ଭଲ।
ଭଲ। ଆଉ ଶୁଣିଲି କଣ ଆପଣଙ୍କ ଆଡେ ବର୍ଷା ପର୍ଷା କୁଆଡେ ହେଇଗଲା।
ହଁ ହେଇଥିଲା ଯେ ଛାଡିଗଲାଣି।
ଆମ ଆଡେ ଟିକେ ଯଦି ପଠେଇ ଦିଅନ୍ତୁ ଭଲ ହବ।
ହଁ ବା ମୁଁ ତାକୁ କହିଲିଣି ଯିବା ପାଇଁ ସେ ଯାଉନି ଆଉ।
ଆପଣଙ୍କ ଆଡେ ପୁଣ୍ୟ କାମ କରି ଛନ୍ତି ବର୍ଷା ହଉଛି, ଆମର ତ ପାପ କରିଛୁ ବର୍ଷା ନାଇଁ। ଆମର ବର୍ଷା ଫର୍ଷା ହଉନି। ଆଉ। କାଲି ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥ ତାଙ୍କର ଗାଧେଇକି ତାଙ୍କର ଯାହା ଜ୍ୱରରେ ପଡିବେ, ଆମର ତ ନାହିଁ ଆଉ ଆମେ ଗାଧେଇଲେ ବି ଜ୍ୱରରେ ପଡିବା କଥା। ସେଇଥିପାଇଁ ଗରମ ଗୁଳୁଗୁଳିଟା ହଉଚି
ହଉଛି, ଆଉ କିଛି ନାହିଁ।
ଅ। ରଥ ଦେଖିଆକୁ ଏଥର ଯାଆନ୍ତୁ।
ନା ନା ନା ଏ ଭିଡରେ କିଏ ଯି ଭଲ ହବ ଦେଖି ହବ ନାହିଁ ଚାପି ନାଇଁ ନା।
ଆମେ ଗତେ ବର୍ଷ ଯାଇଥିଲୁ।
ହଁ ହଁ ଏ ମାନେ ଠାକୁର ଯେତେବେଳେ ରଥରେ ଥିବେ, ବାହାରେ ଥିବେ
ରଥରେ ହିଁ ରହିବେ, ସେତେବେଳେ ଆମେ ଗତ ବର୍ଷ ସେୟା କରିଥିଲୁ ଆ ଯାଇଥିଲୁ ବାହାରିଲୁ ଘରୁ ରାତି ନଅଟା ବେଳୁ ବାହାରିଲୁ। ରାତି ନଅଟା ବେଳକୁ ବାହାରିଲୁ, ରାସ୍ତା ତ ବହୁତ ଜାମ। ଧୀରେ ଧୀରେ ଧୀରେ ଧୀରେ ମାନେ ଗାଡି କରିକି ଗଲୁ, କାରଣ ଏଇ ସ୍ପିଡିରେ ଯାଇ ହବନି ଏଇ ଯୋଉ ବାଇକରେ ଯୋଉ ଯାଆନ୍ତି ସବୁ ଏ ଟୋକା ଛୁଆ ଯୋଉ ଯାଉଛନ୍ତି ସେମାନଙ୍କ ଉପରେ ଭରସା ନାହିଁ ପିଟିପାଟି ଦେଇକି ପଳେଇବେ। ଆମେ ଫ୍ୟାମିଲି ପୁରା ଆମେ ଆରାମସେ ସ୍ଲୋଲି ସ୍ଲୋଲି ଗଲୁ। ଗାଡି ସିଏ ଯୋଉ ବୁଲେଇ ବୁଲେଇ ବଙ୍କେଇକି ନେଇକି ରଖିବ ପାର୍କିଙ୍ଗ କରେଇଲା ତାଳବଣିଆ ପଟେ, ଜଗନ୍ନାଥଙ୍କର ଇଚ୍ଛା। ଯଦି ହେଲା ସୁଯୋଗ ତାହେଲେ ଯିବୁ। ଠିକ ଯାଇଁକି ବଡଦାଣ୍ଡରେ ର ଥ ପାଖରେ ପହଞ୍ଚିଲାବେଳକୁ ରାତି ସାଢେ ଗୋଟେ, ହଁ। ସାଢେ ଗୋଟେରେ ଏଠୁ ଠାକୁରଙ୍କ ପାଖରେ ପହଞ୍ଚି ଥିଲୁ, ସେଇଠୁ ଦର୍ଶନ ସବୁ ସାରିଲୁ ଭିଡ ଥିଲା। ବହୁତ ଭିଡ ଥିଲା, ଜଗନ୍ନାଥଙ୍କ ରଥ ପାଖରେ ବହୁତ ଭିଡ ଥିଲା।
ଉଁ ହଁ।
ଜଗନ ଯା ହଉ ଠାକୁରଙ୍କୁ ଆମେ ଦର୍ଶନ କଲୁ ଆସିଲୁ, ତାପରେ ବଳଭଦ୍ରଙ୍କ ରଥ, ସୁଭଦ୍ରାଙ୍କ ରଥ ସେପଟେ ସେଠି ସବୁ ଟିକେ ଟିକେ ଫାଙ୍କା ଥିଲା। ଆଉ ଦର୍ଶନ, ହଁ ପାଖରେ ଟିକେ ବହୁତ ଭିଡ ଥାଏ। ଦର୍ଶନ ସାରି ଲା ପରେ, ଏତେ ଯେ ଭୋକ ବିଶ୍ଵାସ କରିବେନି ମାନେ ଗୋଟେ ବି ଦୋକାନ ଫାଙ୍କା ନାହିଁ, ଯେ ଆପଣ ଚା ଟିକେ ବି ପାଇବେ। ହେଲା, ସେଇଠି ହିଁ ବଡ ଦାଣ୍ଡ ଉପରେ ଜଣେ ଗୋଟେ ମାନେ ଲେମ୍ବୁ ପାଣି ଯୋଉ ଜଲଜିରା ଫଲଜିରା ପକେଇ ପୁଦିନା ଫୁଦିନା ପକ କେଇକି ଦଉଥାଏ, ତା ପାଖରେ ଯେ ପ୍ରବଳ ଭିଡ ଶୋଷ ବି ଜୋରସେ ମୁଁ ହେଉଠୁ ହଜବେଣ୍ଡ ମୁଁ କହିଲି ମୁଁ କହିଲି ତମେ ଆଣ ପାଣି ଆଗ, ଲେମ୍ବୁ ପାଣି ଆଣ ପିଇବା। ଆମେ ଗଲେ, ହଁ ହଁ ସେଠୁ ଲେମ୍ବୁ ପାଣି କେତେ ଶସ୍ତା କୋଡିଏ ଟଙ୍କା ନା ପନ୍ଦର ଟଙ୍କା କଣ ଏମିତି ନଉଥିଲା। ଆମେ ଆଗ, ହଁ ହଁ ହଁ କିଛି କିଛି ବସିଥାନ୍ତି କାହିଁକି ନା ରଥଯାତ୍ରା ଦିନ ସେଦିନ ବହୁତ ଲୋକ ମାନେ ଫ୍ରିରେ ଷ୍ଟଲ୍ ପଡି
ହଁ ଜାଣିଛି ଜାଣିଛି ହଁ ବହୁତ ଜଣ ଦିଅନ୍ତି। ଏ ମାରବାଡି ମାନେ ଯଇ ମାନେ ମାନେ ସବୁ ଯାଆନ୍ତି ନା ତାଙ୍କର ହଁ ଯାଇକି ନା ସେଠି ସବୁ ଦିଅନ୍ତି।
ଦିଅନ୍ତି ଆଉ ଆମେ ସେଠୁ ଆଗ ଲେମ୍ବୁ ପାଣି ସବୁ ପିଇକି ଆସିଲା ବେଳକୁ ଦେଖିଲା ବେଳକୁ ଗୋ ଗୋଟେ ଦୋକାନ ଖୋଲିଛି ତା ପାଖରେ ଦିଟା ଲୋକ ଅଛନ୍ତି ସେ କଣ ବି କହୁଛି ଖାଲି ପ୍ରେଟିସ୍ ବିକୁଛି। ହେଲା ଏତେ ଭୋକ ହେଲାଣି ପେଟିସ ବି କୁଛି ତା ପାଖରେ ଆଉ ମାତ୍ର ଲାଷ୍ଟ ତିନିଟା ହିଁ ପେଟିସ୍ ଥିଲା ହେଲା ତିନିଟା ପେଟିସ୍ କଣ ଦିଟା ହଁ ଦିଟା ପନିର ପେଟିସ୍ ଗୋଟେ ମସରୁମ ପେଟିସ୍ ମୁଁ କହିଲି ଭାଇ ସେ ତିନିଟା ଯାଙ୍କ ମତେ ଦେଇଦିଅ ଆଉ ଗୋଟେ ଲୋକଟା ମୁଁ କହିଲି ଭାଇ ମୋଠୁ ଆଗ ପଇସା ନେଇକି ଆଗ ମତେ ଦେଇଦେ ମାନେ ଏତେ ଭୋକ ଲାଗୁଛି ଆଉ ସମ୍ଭାଳି ହଉନି। ଆଉ ରଥ ଦେଖିବା ନି ମୋ ହଜବେଣ୍ଡ କହିଲା ନା ଥାଉ ଆଉ ରୋଷେଇ କରନା ରୋଷେଇ କଣ ମତେ ତ ଆଉ ଭୋକ ହଉନି ହେଲା ମାନେ ଖାଇବା ବି ମୁଁ କରିବା ପାଇଁ ଯାଉଥିଲି ମୁଁ କରିଦଉଛି ଖାଇ ପିଇ ଦେଇକି ବାହାରି ଯିବା
ନା ନା ଏଇ ସବୁ ଜାଗା ଯେତେବେଳେ ଯିବେ ପେଟେ ପେଟେ ଖାଇକି ନା ଯି
ଘରେ ଫ୍ରୁଟସ୍ ଥିଲା କାଢିଲେ କାଟିଲେ କହିଲେ କାଟି କୁଟି ଦେ ସେୟାକୁ ଅମୃତଭଣ୍ଡା ଆଉ ପେଲ୍ ଥିଲା କାଟି କୁଟି ଦେଲି କଦଳୀ ସବୁ ଖାଇଦେଲେ କହିଲେ ପେଟ ଫୁଲ୍ ହେଇଗଲା। ପଳେଇଗଲୁ କହିଲେ ବାଟରେ ଖାଲି ଚାହା ଫା ଟିକେ ପିଇ ଦେଇକି କି ଗଲୁ ଆଉ ତ ହଁ ରା ବହୁତ ଜମା ରାସ୍ତା ସାରା ସବୁ ଦୋକାନ ଖୋଲା ସବୁ ବୁ ଦୋକାନ ଖୋଲା ପୁରା ରାତିି ସାରା
ଏଇଟା ବା ବା ତାଙ୍କର ବେପାର ଟାଇମ ନା
ହଁ।
ଟିକେ ପରିଶ୍ରମ ହବ ସେମାନେ ସବୁ କଣ କରନ୍ତି ତ କାନ ବଲେ ତାଙ୍କର ସେମାନେ ଗୋଟେ ଦୋକ ଦୋକାନ କୁ ଯଦି ଗୋଟେ ଦି ତାଙ୍କର ଯଦି ଛୋଟ ଦୋକାନ ସେ ଜଣରେ ମ୍ୟାନେଜ କରିଦଉଛନ୍ତି ସେତେବେଳେ ତାଙ୍କ ବନ୍ଧୁବାନ୍ଧବରେ ଆଉ ଦିଇ ତିନି ଜଣଙ୍କୁ ଡାକି ଦେଇଥିବେ ତ ପାଳି କରନା ସିଫ୍ଟ କରିକି ନା ମ୍ୟାନେଜ କରିପାରିବେନି ନା ତ ସେମତି ମାନେ କରିକି ନା ସେମାନେ ତାଙ୍କର
ଆଉ ଗାଡି ଗତ ବର୍ଷ ର ଥଯାତ୍ରରେ କାର ଗୋଟା ଦିନ ବେଳା କେତେ ପାର୍କିଂ ରଖଥିଲେ ଜାଣିଛନ୍ତି?
କେତେ?
ହଜାରେ ଟଙ୍କା
ପଲ
ହେଲା ଦିନ ବେଳା ଡେ ଟାଇମରେମେ ଯେତିକି ଆମେ ଯା ସେଠି ଶୁଣିବାକୁ ପାଇଲୁ। ଆମେ ରାତିରେ ପାର୍କିଂ ଦେଇଛୁ ଦୁଇଶହ ଟଙ୍କା ମୁଁ କହିଲି କଣ ଗୋଟେ କାର ପାର୍କିଂ କୁ ଦୁଇଶହ ଟଙ୍କା?
ଗୋଟେ ପଚାଶ ଷାଠିଏ ସତୁୁର ଟଙ୍କା ଗୋଟେ ମାନେ ଏ ମାନେ ଚଳିବ ହେଲା ଆଉ ଏ ବର୍ଷ ଥରେ ଯୋଉ ବାଲିଯାତ୍ରା ଏବ ବର୍ଷ ବାଲିଯାତ୍ରାରେ ହେଲା ବାଲିଯାତ୍ରା ଯୋଉ ଦିନ ଷ୍ଟାର୍ଟ ହେଲା ମାନେ ଆରମ୍ଭ କାର୍ତ୍ତିକ ପୂର୍ଣ୍ଣିମା ଦିନ ହେଲା ପୂର୍ଣ୍ଣିମା ଦିନ ଏଇ ଛୁଆ କହିଲେ କି ଯିବେ ଯିବେ ଯିବେ ମୁଁ ଅଫିସ ରୁ ଆସିକିନା ତାପରେ ଗଲୁ। ହେଲା ମାନେ ଅଧା ପୁରା ମାନେ କେତେ ସେଭେଣ୍ଟି ପ ପଡ଼ିଯାଇଥିଲା ହେଲା ଆଉ ମାନେ ଥାଟୀ ପର୍ସେଣ୍ଟ ସେମାନେ ମାନେ ତାଙ୍କ ଡେକୋରେସନ କରିବାରେ ଚାଲିଥିଲା। ଯାଇଥିଲୁ। ମାନେ ଉ ପୁରା ମାନେ ଗାଡି ପୁରା ବାଲି ପଡିଆ ଯୋଉଟା ତା ଭିତରେ ପୁରା ଚାଲିଲା ଛୁଆଙ୍କୁ ବୁଲେଇଲୁ। ଇଏ କଲୁ ପୁରା ଆସି ପୁରା ଆରାମସେ ଦି ଘଣ୍ଟା ଘଣ୍ଟା ବୁଲିଲେ। ଘରେ ଦଶଟା ଭିତରେ ପଳେଇ ଆସିଲୁ। ଆଉ ଗୋଟେ ଦିନ ହଁ ଆଉ ଗୋ ଗୋଟେ ଦିନ ସଣ୍ଡେରେ ହେଲା ସଣ୍ଡେରେ ସଣ୍ଡେ ନୁହଁ ସ ଟଡେ ସେପଟୁ ସେ ମୋ ଭାଇ ଭାଉଜ ଆଉ ଜଣେ ଭାଇ ଭାଉଜ ସେମାନେ କହିଲେ ଆମେ ଆସୁଛୁ। ତମେ ଆସ ତମେ ବିଲିଭ କରିପାରିବନି ଆମେ ମେଡିକାଲ ରୁ ହେଲା ଆଗକୁ ଗାଡି ଗଢିଲାନି। ଏତେ ଭିଡ଼ ଭିଡ଼ କୁ ଯେ ଖାଲି ଧୂଳି ଭର୍ତ୍ତି ତା ତାପରେ ସେ ମେଡିକାଲ ରୁ ଆମେ ବୁଲି ପଡିଲୁ ପଳେଇ ଆସିଲୁ ଛୁଆ ଯେ ଦି ଜଣ ବସିଛନ୍ତି। ଜଣେ ପ ଆଗରେ ଜଣେ ମଝିରେ ମୁଁ ହେଲା ସେ ଯେ ନା ନା। ସରୀ ଭୁଲ କହିଲି ମୁଁ ଆଉ ମୋ ନାନୀ ଯା ସେ ଆମେ ଦି ଜଣ ଗୋଟେ ସ୍କୁଟିରେ ଦିଟା ଛୁଆ ଆଙ୍କ ପାଖରେ ବସିଥିଲେ ବାଇକ୍ ରେ ଯାଇଥିଲୁ ହେଲା। ଇଏ ଦିଅଣ ଗାଡିରେ ବସନା ଖାଲି କାନ୍ଦୁଛନ୍ତି ଯାଇପାରୁନାହାନ୍ତି ବୋଲନା ନା ଗାଡି ବୁଲେଇ ଦେଲେ। ତାଙ୍କୁ ପୁଣି ମିଛ କୁହା ହେଲା। ଆମେ ହୋଟେଲ କାକେଦାମିନାର ଯିବା ହେଲା ତାଙ୍କୁ ବୁ ବୁଝେଇ ବାଝେଇ ଦେଇକି ନା ସେ ଘରକୁ ଆସିଲେ ତାପରେ ସେ ଭୁଲିଗଲେ। ତାପରେ ତାଙ୍କ ପାଇଁ ବରା ତରକାରୀ ଆମେ ଦେଇଦେଲୁ ଆଉ ଖାଇଦେଲୁ ମନ ବୁଝ
ବାଲିଯାତ୍ରା ମୁଁ ଲାଷ୍ଟ ଦେଖିଥିଲି ମୁଁ ପ୍ଲସ ଟୁ ପଢିଲା ବେଳେ।
ହଁ ସେ ବାଲିଯାତ୍ରା କଥା କୁହନି ଲୋ ଲୋକ ଅଛନ୍ତି ସବୁଦିନ ଯାଆନ୍ତି ଆପଣ ଜାଣିଛନ୍ତି? ତାଙ୍କର ଏଇ ଜୋସ୍ ଟା କୋଉଠୁ ଆସେ ମୁଁ ଜାଣିପାରେନି।
ମୁଁ କହିଲି ମତେ ଯଦି କିଏ ଲକ୍ଷ ଟଙ୍କା ଦେଇକବ ତୁ ବାଲିଯାତ୍ରା ଚାଲେ ବୋଲି ମୁ କହିଲି ମୁ ଜମା ଯିବିନି। ବିଶ୍ୱାସ କର ମୁଁ ସତରେ ମୁଁ ଜମା ଯିବିନି ମାନେ ଏଇ ଯୋଉ ପ୍ଲସ ଟୁ ବେଳେ ମୁଁ ଯୋଉ ଯାଇଥିଲି। ମୁଁ ଆସିକି ପନ୍ଦର ଦିନ ଖଣ୍ଡ ମୁଁ ପଡିଛି ଦେହ ଖରାପ ରେ।
ଏବେ ନା ଏବେ ଯେମିତି ହେଲାଣି ନା ଏବେ ବହୁତ ଡେକୋରେସନ ବହୁତ ମାନେ ଭଲ। ମାନେ କଣ କହିଲ ବହୁତ ସିଷ୍ଟମେଟିକ ୱେଜ୍ ପୁରା ପଳେଇ ଆସିଲା।
ହଁ ଯେ ସେ ଯୋଉ ଖାଇବା ମିଶେଇ ଛାଇ ଦଉଛନ୍ତି ଗଣ୍ଧିଆ ମନ୍ଦିଆ।
ନା ନା ତମେ ସବୁବେଳେ ଆକ୍ଚୁଲି ତା ଭିତରେ କେମିତି ଜିନିଷ ମୁଁ ଖାଇବ କହିବି। ମକା ହେଇଗଲା ହେଲା କି ତମେ ବାଦ ବାଦାମ ହେଇଗଲା ଚଣା ହେଇଗଲା ଏଇଗୁଡାକ ତା ଭିତରେ ଖାଇବ। ଆଉ ତମକୁ ଯାହା ଖାଇବାର ଅଛି ସେଇଠୁ ବୁଲି ବାଲିକିନା ଆସିସାଇଲ ହେଲା ସେ ଯୋଉ ସେଇ ଆସି ସାରିଲା ପରେ ତମେ ତମର ବାହାରେ କୋଉଠି ଖାଅ। ସେଟା ବେଷ୍ଟ ନହେଲେ ଲୋକ ଅଛନ୍ତି ଲୋକ ଅଛନ୍ତି ପାଗଳା ନା ନା ଖାଇବା ଆଇସ୍କ୍ରିମ ମାଗଣା ଦିଆହେଲେ ଦି ତିନିଟା ବା ଖାଇଦେବେ।
ପରେ ପଛେ ଦେହ ଖରାପ ହଉ।
ହଁ ହଁ ହଁ ମାଗଣା ମାନେ ଗୋଟେ ବାଇ ୱନ୍ ଗେଟ ୱାନ୍ ଥିବ। ହେଲା ହଁ ସେଇଟା ଆଉ ଛଡା ଛଡ଼ି ନହିଁ ହେଲା ପୁରା ମାନେ ଇଏ। ଏଥର ତ ଜଲ୍ପରୀ ମଲ୍ପରୀ କେତେ କଣ ଆସିଥିଲା?
ନା ନା ମୁଁ ତ ଯାଇନିଁ ଦେଖିନି, ସେ ବାଲିଯାତ୍ରା କଥା କହିଲେ ତ ଭାରି ଟେନସନ ନା ନା ନା ମୁଁ ସେ ବାଲିଯାତ୍ରା ଯିବିନି।
ଧୂଳି କିନ୍ତୁ ଏଟା ସତ୍
ବହୁତ ଧୂଳି ମତେ ଡଷ୍ଟ ଆଲାର୍ଜି କ୍ ଅଛି ମୁଁ ସେଇ ଯାଇକି ଆସିି ମାନେ
କେବେ ସଟରଡେ ସଣ୍ଡେ ଯିବନି ବାଲିଯାତ୍ରା। ଯଦି ଯିବାର ଅଛି ହଁ ସ୍ ସଟର୍ଡେ ସଣ୍ଡେ କେବେ ଯିବନି ଯଦି ଯିବ ଅଲଗା ଦିନ ଯିବ। ସବୁଠାରୁ ବେଷ୍ଟ ନନଭେଜ ଡେରେ ଯିବନିସଟର୍ଡେ ସଣ୍ଡେ ଯିବନି ଅଲଗ ଅଗା ଦିନରେ ଯିବ ଆଉ କେତେବେେଳେ ଯିବ ଏମିତି ଦିଟା ବେଳୁ ବାହାନା ଦିଟା ତିନିଟା ବେଳ ବାହାରାନା ପଳେଇବ ହ ସାତଟା ବେଳକୁ ରିଟର୍ଣ ତମେ ପଳେଇଆସିଥିବ ଷ୍ଟାର୍ଟ ହେଲା ତମେ ରିଟର୍ଣ ପଳେଇ ଆସି ତମର ଯାହା କି-ଏଇଆ ଯେ କିଣା କିଣି ପାଇଁ ଘର ସଜା ଜିନିଷ ଜ ପାଇଁ ସେଗୁଡାକ ବହୁତ ମାନେ ଭେରାଇଟି ଉ ବହୁତ ସାରା ମିଳେ ଆଉ ଲାଷ୍ଟ ବେଳକୁ ଯଦି ତମେ ଯିବ ଏ ମୋସ୍ ହଜବେଣ୍ଡ ଦିନେ କହୁଥିଲେ ଲୋକ ଲାଇଟ ବି ନାହିଁ ଟର୍ଚ ଲାଇଟ ବନ୍ଦ କରିଦେଲାନି ସତ୍ ସାତ ଦିନ ପରେ ପ୍ରଶାସନ ଆଉ ଲାଇଟ ଦବନି ଲାଇଟ ବନ୍ଦ କରିଦବ। ଲୋକ ଟର୍ଚ ମାରିକିନା କିଣୁଥିଲେ ବା ମତେ
ମାନେ ଏତେ ନିଶା।
ଏତେ ନିଶା ଲୋକଙ୍କର କଣ କହିବ ଲୋକ ପୁରା ଅନେଇକିନା ବସିଥିବେ କୋଉ ଦିନ ଲାଷ୍ଟ ଦିନ ହବ ଆମେ ଯିବୁ ଆଉ କିଣିକିନା ଆଣିବୁ।
ନା ଲାଷ୍ଟ ଦିନ ଟିକେ ଶସ
ଶସ୍ତା କଣ କଲି ଦେଖନ୍ତୁ। ହଁ ଆଉ ଯୋଉଟା ପାଞ୍ଚ ଟଙ୍କାରେ ବିକୁଥିବେ ତାଙ୍କର ସ ସରି ସରି ଆସିଥିବ ଆପଣ ସେତେବେଳେ ଯେନା ପହଞ୍ଚିଲେ ତାଙ୍କର ବି ଜଲଦି ଥିବ ଯିବାର ହେ ହଁ ହଁ ତିନି ଟଙ୍କା ଦି ଟଙ୍କା ରେ ନେଇଯା। ବୁଝିପାରିଲେ ନା ଏଇଟା ହେଲା ଜିନିଷ ଆଉ ଲୋକ ତାର ଫାଇଦା ଉଠେଇବା କଥା ଆଉ କଣ ଆପଣ ବି ମୁଁ କହିବି କେବେ ଗୋଟେ ବାଲିଯତ୍ ତ୍ରା ଆସନ୍ତୁ ବୁଲିିବାଲି ଯାଆନ୍ତୁ ଆଉ।
ଅ-ଏ ଯିବା ଦେଖିବା ଏ ବର୍ଷ କଣ ହଉଛି ଆଉ।
ଧନ୍ୟବାଦ ମ୍ୟାଡ଼ାମ।
ହଁ।